ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡାାମ କେମିତି ଅଛନ୍ତି?
ଭଲ ଅଛି।
ଅଛି ଆଉ ସବୁ ରୋଷେଇ ବାସ କରିସାରିଲାଣି?
ଏବେ ତ ସାରିକିଇ ଆସିଲି ଜଷ୍ଟ ସାଙ୍ଗେ ସାଙ୍ଗେ ସବୁ ସରିଲା। ଆଉ ଆସିଲି ଏବେ। ଆଜି ଭାତ ଡାଲି ଆଉ ଶାଗ ଆଉ ଜହ୍ନି ଆଳୁ ପୋସ୍ତ।
ଓହୋ ଆପଣ ଆଜି ପଖାଳ ଖାଉନାହାନ୍ତି କି?
ଆଜି ଟିକେ ସେ ପାଗଟା ନର୍ମାଲ ଅଛି ତ ସେଥିପାଇଁ ଗରମ ଭାତ କରିଦେଇଛି।
ହୁଁ ହୁଁ ହୁଁ। ରେ ଗରମ ଖାଇବାକୁ ଭଲ ପାଆନ୍ତି ନା ପଖାଳ ଖାଇବାକୁ ଭଲ ପାଆନ୍ତି?
ନାଇଁ ପଖାଳ ଭଲ ପାାଏ ଗରମ ବି ଭଲ ପାାଏ ଦେଖିକି ଆଉ।
ହଁ ହଁ ହଁ ଆଉ କଣ କୁହନ୍ତୁ?
ହୁଁ। ଆ ଆଉ ଆପଣଙ୍କର ସରିଲାଣି?
ହଁ ମୁଁ ଏବେ ଚାଲିଚି। ଆଜି ପୋଟଳ ତରକାରୀ ହଉଛି ବାଇଗଣ ପୋଡ଼ା ଆଉ ଗରମ ଭାତ ବାଦାମ ଚଟୁଣୀ ଆମ୍ବ ଆଉ।
ହଁ।
ଏମତି ଆଉ ଡାଲି ଆଉ।
ଓ ହୋ।
ଏତିକି କରଛୁ।
ଆଉ ଆପଣ ଯୋଉ ୱାକିଂ ରେ ଯାଉଛନ୍ତି କେମିତି କଣ କେତେ ବାଟ ଯାଉଛନ୍ତି କଣ? କେମତି କଣ କରୁଛନ୍ତି?
ହ ହ୍ୟାଲୋ।
ଆପଣ ଯୋଉ ୱାକିଂ ରେ ଯାଉଛନ୍ତି କେମିତି କଣ କେତେ ବାଟ ଯାଉଛନ୍ତି କଣ କେମିତି କରୁଛନ୍ତି?
ହଁ ମୁଁ ଚୁଗୁ ଚାଲିବାକୁ ଯିବ ମୁଁ ସବୁବେଳେ ମ୍ୟାଡାମ୍ ଆଗୁରୁ ଯେତେବେଳେ ଆରମ୍ଭ କଲି ଚାଲିବା ହେଲା ମତେ ବହୁତ କଷ୍ଟ ହଉଥିଲା।
ହଁ।
ବହୁତ ମାନେ ବହୁତ ଯେହେତୁ ୱେଟ୍ ଥିଲା ବହୁତ ପୁରା କସ୍ ଷ୍ଟ ହଉ ଥିଲା ଆଉ
ହଁ।
ଚାଲିଲେ ଜଙ୍ଘ ଗୁଡ଼ାକ ଦର୍ଜ ହେଇଯାଉଥିଲା। ହେଲା ଆଉ ଜଙ୍ଗ ପୁରା ଦରଜ ହେଇଯାଉଥିଲା ଆଉ ଧଇଁ ସଇଁ ବହୁତ ଲାଗୁଥିଲା।
ହଁ।
ଫାଷ୍ଟ ଫାଷ୍ଟ ଯେତେବେଳେ ଆରମ୍ଭ କଲି ହେଲା ତ ମୁଁ କେମିତି କଲି? ମୁଁ ଫାଷ୍ଟ ଆ ଖରା ବେଳୁ ସରି ଖରା ବେଳୁ କହୁଛି ସନ୍ଧ୍ୟା ବେଳେ ଆରମ୍ଭ କଲି ଚାଲିବା।
ହଁ।
ସନ୍ଧ୍ୟାବେଳେ ଯବେ ଆରମ୍ଭ କଲି ହେଲା ଆଉ ଦି ହି ଦିଟା ରାଉଣ୍ଡ ମାନେ ଟ ଟୁ କିଲୋମିଟର ପାଖପଖି ଚାଲେ। ହେଲା।
ହଁ।
ଚାଲିକି ନା ଆଉ ଚାଲିପାରେନି ଏତେ ଧଇଁ ସଇଁ ଲାଗେ ଘରକୁ ପଳେଇ ଆସି।
ହଁ।
ହୁଁ ଘରୁକୁ ପଳେଇ ଆସେ ଆଉ ତାପରେ ଏ ଗୋ ତାପରେ କିଛି ଦିନ ଦେଖିଲି ସନ୍ଧ୍ୟା ବେଳେ ମାନେ ଖା ରାତିରେ ଖାଇ ସାରିଲା ପରେ ଚାଲିଲି।
ହଁ।
ଖାଇ ସାରିଲେ କେବେ ତୁରନ୍ତ ଚାଲିବେନି ଜଷ୍ଟ ଅଧଘଣ୍ଟା ଛାଡିଦେବେ ଅଧଘଣ୍ଟା ପରେ ପୁଣି ହୁଁ ମାନେ ପାଖାପାଖି ଗୋଟେ କିଲୋମିଟର ଦୁଇ କିଲୋମିଟର ଚାଲିଲେ
ହଁ ଦଶ ପନ୍ଦର ମିନିଟ ପାଇଁ ଚାଲିବେ ଆଉ।
ହଁ ହଁ।
ହଁ।
ତାପରେ ଚାଲିଲା ବେଳେ ସବୁବେଳେ ମୁଁ ସେତେବେଳେ ଜାଣି ପାରୁନଥିଲି। ଯୋଉ ମାନେ ଜୋତା ପିନ୍ଧିକି ଚାଲିବା ଦରକାର ମନା। ମୁଁ ଏମିତି ନର୍ମାଲ ଚାଲୁ ଥିଲି।
ହଁ।
ଆଉ ତାପରେ ଯେତେବେଳେ ମାନେ ମୋର ଚାଲିବା ଟା ବଢିଲା ମୋ ପାଦରେ ବିଣ୍ଡି ଯୋଉ ବିଣ୍ଡି ହୁଏନି।
ହଁ ହଁ।
ହଁ ସେ ବିନ ବିଣ୍ଡି ହବା ହଁ ହଁ। ହଁ ସେ ବିଣ୍ଡି ହବା ଷ୍ଟାର୍ଟ ହେଲା। ବିଣ୍ଡି ଯେତେବେଳେ ହେଲା ବେଳେ ବେଳେ ବହୁତ କାଟେ ସେଇଟା କାଟିବା ଷ୍ଟାର୍ଟ ହେଲା। ଏତେବେଳକୁ କଣ ହେଲାଣି ମୋ ବଡି ଅଲରେଡି ମାନେ କଣ କଲାଣି ଆଡଜଷ୍ଟ ହେଇଗଲାଣି ଚାଲିବାରେ। ଆଉ କିଛି ଅସୁବିଧା ନାହିଁ।
ହଁ।
ଚାଲିବାର ଆଡଜେଷ୍ଟ ହେଇଯାଇଥିଲା। କିନ୍ତୁ ମତେ ତ ଗୋଡ କାଟୁଥିଲା ତାପରେ କଣ କଲି ଏଇ ଡେକାଥଲୋନ ରୁ ଗୋଟେ ସୁ ଆଣିଲି ହେଲା।
ହଁ ହଁ।
ଡେକାଥଲୋନ ରୁ ସୁ ଆଣିନା ସୁରେ ଚାଲିଲି। ଆଉ ମୋର ବି ସେତେବେଳେ ଏତେ ମ୍ୟାଡାମ ଆଇଡିଆ ନଥିଲା। କି ଡେକାଥଲୋନ ସୁ ବି ମାନେ କୋଉ କାମକୁ ଦବନି ବଲ ନା। ଏତେ ଭଲ ନୁହଁ। ଆଉ କମ ଦାମିକିଆ କଣ ଚଲେଇବା ଇଏ କରିବା କଥା। ଆଉ ତାପରେ ମୁଁ ସେଇ ଯାଙ୍କେ ମ୍ୟାଡାମ କେବେବି ସଖାଳୁ କଣ ହେଇଛି ସବୁ ମୋ ନିଦଟା ଜଲଦି ଟିକେ ଭାଙ୍ଗିଯାଇଚି। ମୋ କଥା ଶୁଭୁଛି? ଗୋଟେ ଦିନ ସଖାଳୁ କଣ ହଁ ଗୋଟେ ଦିନ ସଖାଳୁ କଣ ହେଲା ମ୍ୟାଡାାମ? ମୁଁ ନିଦ ଟା ଭାଙ୍ଗିଗଲା। ତ ମୁଁ କହିଲି ଆଜି ତ ନିଦ ଭାଙ୍ଗି ଯାଇଛି ଯାଏ ଟିକେ ମୁଁ ଚାଲିକିନା ଆସିମି।
ହଁ।
ହଁ ଯେତେବେଳେ ଚାଲିବାକୁ ଗଲି ମ୍ୟାଡାାମ ଅ ସଖାଳ ଚାଲିବା ଟା ମତେ ବହୁତ ଭଲ ଲାଗିଲା।
ହଁ ସେ ସୁ ସୁଟା ପିନ୍ଧିକରି।
ହଁ ସେଇ ସୁ ଟା ପିନ୍ଧିକିନି। ଚାଲିଲି। ଆଉ ମତେ ବହୁତ ଭଲ ଲାଗିଲା ସକାଳୁ ଚାଲିବା ଟା। ସକାଳୁ ଚାଲିବା ତାଲେ ଭଲ ଲାଗିଲା? ମୁଁ ଆସ୍ତେ ଆସ୍ତେ ସଖାଳେ ଚାଲିଲି।
ହଁ।
କିନ୍ତୁ ସଖାଳେ ଚାଲିଲେ ମ୍ୟାଡ଼ାମ କଣ ହବ? ଅଁ ମୋର ତ ସେତେବେଳକୁ ପାଦ ପେନ ଇଏ ହବା ଷ୍ଟାର୍ଟ ହେଲାଣି ହେଲା। ମୋର ଜଣେ ଏଇ ଭଉଣୀ ହେବେ ସେ ବି ଚାଲନ୍ତି ହେଲା। ଆଉ ତାଙ୍କ ସହିତ ଏମିତି ଦିନେ କଥା ହେଲା ବେଳେ ମୁଁ ତାଙ୍କୁ କହିଲି ଯେ ମୋର ଏମିତି ପାଦ ପେନ୍ ହଉଛି ବହୁତୁ ଆଉ ଚାଲିଲା ବେଳେ ତାର ସେ ମତେ କହିଲେ କହିଲେ ନା ସେ ଜୋତା ପାଇଁ କାମ ଯଦି ଭଲ ଜୋତା ନ ପିନ୍ଧିବେ ଚାଲିଲା ବେଳେ ସେଟା ଆପଣଙ୍କ ଆଣ୍ଠୁରେ ପ୍ରେସର ପଡିବ।
ମୋର ତ ସେମିତି ପେନ୍ ହଉଛି ପୁରା ତଳ ସେ ଯୋଉ ରେଢି ପୁରା ଆଉ ହାତ ମାରି ପାରୁନି ଏ ଏତେ ଦର୍ଜ।
ଆପଣ ଜୋତା ପିନ୍ଧା ଚାଲୁଛନ୍ତି ନା ଚପଲ ପିନ୍ଧା ଚାଲୁଛନ୍ତି?
ଚପଲ।
ନାଇଁ ସେଥିପାଇଁ ମ୍ୟାଡାମ୍ ହଉଛି ଆଉ ମାନେ ଯେତେବେଳେ ଆ ଆପଣ କଣ୍ଟିନ୍ୟୁଓସଲି ମାନେ କିଲୋମିଟର ଟା ଆପଣଙ୍କର ବଢେଇବେ ହେଲା। ଏବେ ଆପଣ ଦୁଇ କିଲୋମିଟର, ତିନି କିଲୋମିଟର ଚାଲୁଛି ଠିକ ଅଛି ବଟ୍ ଯେତେବେଳେ ଆପଣ ସେଇଟାକୁ ଆଠ, ନଅ କିଲୋମିଟର କରିବେ ସେତେବେଳେ କିନ୍ତୁ ମ୍ୟାଡ଼ାମ୍ ଆପଣଙ୍କର ମାନେ ଗୋଇଠି। ଗୋ ଗୋଇଠି ମାନେ ପାଦ ତଳ ଆଣ୍ଠୁ।
ହଁ ସେ ପାଦ ତଳ ଗୋଇଠି ରେଢି ପୁରା ଏତେ ଦର୍ଜ ଯେ ହାତ ମାରି ହଉନି।
ହଁ ସେ ଚପଲରେ ଯୋଉ ଚାଲୁଛନ୍ତି ନା ସେଥିପାଇଁ ମ୍ୟାଡାାମ୍।
ହୁଁ ହଁ।
ବୁଝିପାଇଲେ ନା ତ ମୁଁ କଣ କଲି ସେ ମତେ କହିଲେ କହିଲେ କି ଯେ ଆ ଆପଣ ସ୍କେଚସ୍ କନା ଗୋଟେ ବ୍ରାଣ୍ଡ ଅଛି ତାର ଜୋତା ପିନ୍ଧନ୍ତୁ ତାପରେ ସେ ମତେ। ସେ କହିଲେ କି ତାର ଜୋତା ଟିକେ ଦାମ୍ ମୁଁ କହିଲି କେତେ ପଡିବ। ନା ସେ କହିଲେ କି ଯେ ଯାହାହେଲେ ବି ଚାରି, ପାଞ୍ଚ ହଜାର ପଡିବ।
ହଁ।
ହେଲା ଏଇଟା ମୁଁ କହୁଛି ଆପଣଙ୍କୁ ଦୁଇ ହଜାର କୋଡିଏ ର କଥା ହେଲା। ତାପରେ ମୁଁ ତା। ତାରେ ଭାବିଲି ହଉ ଠିକ ଅଛି ଦେଖିବା ଆଉ ମୁଁ ଟିକେ ପଇସା ରଖିଲି ଆଉ ତାପରେ ସ୍କେ। ଜଷ୍ଟ ଟୁରୁ ରୁମ୍ ଯାଇନା ମ୍ୟାଡାମ୍ ମୁଁ ଜୋତା ଗୋଟେ ନେଇନା ଆସିଲି ମୋର ଏବେ ବି ମନେ ଅଛି। ପାଞ୍ଚ ହଜାର କେଶହ ଟଙ୍କା ରେ ଜୋତା ପଡିଥିଲା।
ହଁ।
ହେଲା କିନ୍ତୁ ଯେତେବେଳେ ସେଇ ଜୋତାରେ ମ୍ୟାଡାମ ମୁଁ ଚାଲିଲି ମୁଁ ଅଚୁଲି ନିଜେ ଫିଲ୍ କଲି ନାଇଁ ଆଚୁଲି। ପଇସା ପଛେ ନଉ କିନ୍ତୁ ପାଦ ଆଉ ଆଣ୍ଠୁ। ଏଇ ଦିଟା ସେ ଧଉଛନ୍ତି।
ହଁ।
ବୁଝିିବ ନା ନା ତାପରେ ତା ଦେହରେ ଚା। ଆଚୁଅଲି ମୁଁ ଏତେ ଚାଲିବା ମୋର ହେଇଗଲା। ମାନେ ପର ଡେ ମୁଁ ଟେନ କିଲୋମିଟର ଟ୍ୱଲେଭେ କିଲୋମିଟର ଏମିତି ଚାଲୁଥିଲି।
ସେ -ସେ ସୁଟା ପିନ୍ଧିଲା ବେଳୁକୁ ନରମ ଲାଗୁଛି।
ଭିତର ପୁରା ନରମ।
ଭିତର ପୁରୀ ନରମ ଅଛି ହଁ।
ହଁ ଆଉ ତ ସେ ସୋନୁ ଗୁଡାକ। ଆସେ ନା।
ହଁ।
ହେଲା ପୁରା ନରମ୍
ହଁ ହ ମୋର ଏତେ ପେନ୍ ହଉଛି ସେ ପା ଆଉ ଉଁ ସକାଳୁ ବେଡ ରୁ ଉଠିଲା ବେଳକୁ ଉଠି ହଉନି ସେ ପାଦ ଲଗେଇ ପାରୁନି ତଳେ?
ହଁ ହଁ ହୁଏ ମ୍ୟାଡାମ ହୁଏ ସେମତି ହୁଏ ମୋ ସହିତ ବି ସେ ହଉଥିଲା ବୁଝିପାରିଲେ ନା? ତାପରେ ମୁଁ କଣ କଲି ସେଇଟା କରିବା ସହିତ ହେଲା।
ହଁ ହଁ।
ସେଇଟା କରିବା ନି ତାପରେ ସେଇଟା କଣ ଯେହେତୁ ଏତେ ଦାମୀିକି ଶୋ ଛଅ ମାସ ଆଙ୍କେ ତାର ୱାରଣ୍ଟି ରୁହେ। ସେ ଜୋତାର ହେଲା ଯଦି କିଛି କଣ ହବ ଆପଣ ଆଉ ଗୋଟେ ନୂଆ ଜୋତା ତାଙ୍କଠାରୁ ଏକ୍ସଚେଞ୍ଜ କରିନ ନେଇ ପାରିବେ। ତ ମୋର ଛଅ ମାସ ହବାକୁ ଥିଲା ମୋର ଯେହେତୁ ପାଦ ଟା ଟିକେ ଚଉଡା ହେଲା ତ ମୋର କାଣି ଆଣ୍ଡୁଠୁ ଫାଟିଗଲା। ତ ମୋର ଛୋ ମାନେ ଛଅ ମାସ ହବାର ଜୋତା କିଣିବାର ଛଅ ମାସ ହବାର ଥିଲା ମାନେ ମା ଛଅ ସାତ ଦିନ ଫାଟିଗଲା। ତାପରେ ମୋର ମନେ ପଡିଗଲା, ତାପରେ ତୁରନ୍ତ ଗଲି ଏକ୍ସେଞ୍ କଲି ଆଉ ଗୋଟେ ଜୋତା ଦୋକାନ ବାଲା ବି ଦେଖି ଦେଖିକିନା କହିଲା ମ୍ୟାଡାମ ଆପଣ କେତେ ଚାଲିଛନ୍ତି ଇୟା ଦେହରେ।
ହଁ ବହୁ ଚାଲି ଚାଲି ସେ ପ୍ରେସର ପଡ଼ିକି ସେ କାଳୀ ଆଙ୍ଗୁଠି ଫା
ଫାଟି ଯାଇଛି ହଁ ତାପରେ ଆଉ ଗୋଟେ ଜୋତା ଆଣିଲି। ହଁ ଆଉ ଗୋଟେ ଜୋତା ଆଣିଚନ୍ତି ସେ ଜୋତା ବି ମୋର ଫା ଦେଖି ସାରିଲାଣି ମ୍ୟାଡାମ ଏବେ ପୁଣି ଆଉ ଗୋଟେ ମୁଁ ଜୋତା ଆଣି କିନ୍ତୁ ମୁଁ ଯେତିକି ଜାଣିଛି ମ୍ୟାଡ଼ାମ୍ ଅ ସ୍କେଚଟ ସ୍କେଚଟା ହେଲା ବୋହୁତ ଭଲ, ଆଉ ଗୋଟେଟା ନାଇକି ଅଛି। ନାଇକି ଆ ଆଉ ରିବକ୍।
ହଁ।
ହେଲା ଆଉ ଯୋଉ ଯେତେବେଳେ କି ଆପଣ ନେଟ୍ ରେ ଦେ ସବୁ ବେଣ୍ଡେଡ ହଁ ଯେତେବେଳେ ଆପଣ ନେଟରେ ଦେଖିବେ ସବୁବେଳେ ଦେଖିବେ ଆପ ଆପଣ ୱର୍କିଂ ଶୁ ନହେଲେ ରନିଂ ଶୁ। ସେଇ ସୁ ହିଁ ଦେଖିବେ।
ହଁ।
ଆଉ ଏତେ କମ୍ଫର୍ଟଏବୁଲ ଆପଣଙ୍କୁ ମାନେ ଆପଣ ଗୋଡ଼ ପାଦ ତଳ ଏଗୁଡ଼ାକ ଆଉ ଯେତେବେଳେ ପାଦ ତ ଆପଣଙ୍କୁ ହଉଛି ଯେହେତୁ ଆପଣ ଏବେ ନୂଆ ନୂଆ କରୁଛନ୍ତି ନା ଟିକେ ହବ। ହଁ ନା ଯେତେବେଳେ ଆପଣ ନୂଆ ମାନେ ନୋଉଛ ନଉଛନ୍ତି ହେଲା ଆପଣ କଣ କରିବେ କହିଲେ ଉ ଯୋଉ ସବୁଦିନ ଟିକେ ସବୁଦିନ ଯଦି ଦୁଇ ତିନି ଦିନରେ ଥରେ ପା ଉଷୁମ ପାଣି ରେ ଗୋଡ଼ଟାକୁ ବୁଡ଼ାନ୍ତୁ।
ବୁଡ଼େଇକି ରଖିବି।
ହଁ ହଁ ସେଇଟା ରଖିଲେ ବି ଆପଣଙ୍କୁ ଦଶ ମିନିଟ ରଖନ୍ତୁ ଦେଖିବେ କେତେ ରିଲିଫ ଲାଗିବ ପାଦ ଆପଣଙ୍କର।
ହଁ।
ହଁ ବହୁତ ରିଲିଫ ଲାଗିବ।
ହୁଁ।
ଏଇଟା ଉ ନା ଖାଇନୁ। ଚାଲିଛି ରୋଷେଇ ଆଉ ଟିକେ ପରେ ସରିବ ଏଇଆ ଆଉ। ହଁ।
ହଁ ହଁ। ଆଉ ସେ ଓଡସ୍ ଓଡସ୍ କେତେବେଳେ ଖାଉଛନ୍ତି।
ଟିକେ ମ୍ୟାଡ଼ାମ୍ ରୁହନ୍ତୁ କହୁଛି।
ହଁ।
ହଁ ମ୍ୟାଡ଼ାମ୍ ରଖୁଛି ଧନ୍ୟବାଦ।
ହଁ ଥ୍ୟାଙ୍କ ୟୁ।
ନାନି ଭାତ ଗାଲିଦିଅ।